ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହୁଁ ଏଇ ବସିଥିଲି ଛାତ ଉପରେ ସୁଲସୁଲିଆ ପବନ ଟା ଯୋଉ ଦେଇଛି ଆଜି ପାଗ କରି
ତୁ କହନା ଯେ ପାଗ ମାନେ ମାନେ ଏମିତି ପାଗ ଯେ କରିଛି ବଢି଼ଆ ଲାଗୁଛି ମାନେ ଛାତ ଉପରେ ମୁଁ ବି ଏତେ ବସିଛି। ମାନେ ଏତେ ସୁନ୍ଦର ତୁ ଦେଖା ତ ବସିବା ଅପେକ୍ଷା ତୁ ଗୋଟେ ନେଇଆ କଣଟେ ହେଲା ଗୋଟେ କିଛି ଗୋଟେ ନେଇଆ ସଫା ଫପା। କେତେ ଜୋରରେ ହାୱା ଦଉଛି ବିଶ୍ଵାସ କରିପାରିବୁନି। ଗୋଟେ ନେଇଆ ଛପ ନେଇଆସିବୁ ଛାତରୁ ବି ବିଛେଇଦେ ଉପରକୁ ଶୋଇକି ଆନା ଯୋଉ ଶାନ୍ତି ଲାଗିବ,
ମୁଁ କଣ କରୁଛି ଆଗେ ଶୁଣି ସାର।
ହଁ କୁହ କଣ କରୁଛ?
ସା ସାପ ଉପରେ ବସିଛି।
ହୁଁ।
ତମ ସାଙ୍ଗରେ ଏ ତ କଥା ହଉଛି, ଏପଟେ ଏପଟେ ପକୁଡ଼ା ଖାଇବା ଚାଲିଛି। ପକୁଡ଼ା ଆଉ କଞ୍ଚାଲଙ୍କା ରସୁଣ ଦଳି ଦେଇଛି।
କାହିଁକି ତମେ ମତେ ଏଇ କଥା କହୁଛ? ତ କାହିଁକି ମତେ ଏଇ କଥା କହୁଛ? ମତେ ବହୁତ ଇର୍ଷା ହଉଛି ଶୁଣିଲା ବେଳକୁ ଏଇ କଥା। ମାନେ ପକୋଡ଼ା। ହ ଯୋଉ ହାୱା ଦଉଛି ଗରମ ଗରମ ପକୋଡା ଖାଉଥିବ ତା ସହିତ ଲଙ୍କା ଦଳା।
ମୁଁ ମୁଁ ଆଳୁ ପକୋଡ଼ା ଖାଉଛି ଆଳୁ ଆଉ ଆଉ ଫୁଲ୍ କୋବି ଏମତି ତେଣୁ ସବୁ ପଡିକି ହେଇଛି ଆଉ ସେ ସେପଟରେ ଦି ତିନି ଜଣ ଖାଉଛନ୍ତି ଚିକେନ ପକୋଡ଼ା ହୁଁ।
କାଇଁ କହୁଚୁ କିଏ କିଣା ହେଇଥିଲା ନା ନା ତିଆରି?
ନା ତିଆରି ହେଇଛି ନା।
ଏହେ ବଢି଼ଆ ତ ତମର।
ମାନେ ମସ୍ତ ଆଉ ଚିକେନ ବି ତିଆରି କରିଛ ଏଇଟା ବି ତିଆରି କରିଛ। ଏଇ ଯୋଉ ଆବାଜ୍ ଟା ହେଉଛି ତମ ପବନ ଆବାଜ୍? ଇତେ ଜୋର୍ ପବନ୍ ଦଉଛି ତମୋ ସେପଟେ। ଓ ଆଉ ମୁଁ କହୁଥିଲି ଏଠିକି ତମେ ଏଠିକି ଯିବ ନା? ଗୋଟେ ସେ ସାଙ୍ଗ ଯୋଉ ବାହାଘର କହିନଥିଲା ଯିବାକୁ।
ହଁ ହଁ ହଁ ହଁ।
ଯିବ ନା ତାଙ୍କ ଘରକୁ?
ହଁ ଯିବି।
ତାଙ୍କ ଘରକୁ ଯଦି ଯିବା କଣଟେ ନେଇକି ଯିବା ପ୍ଲାନିଂ କରିବା।
ହଁ ନେଇକି ଯିବା ନେଇି ନେଇକି ଯିବା ଶୁଣ ତାର ହଉଛି ରାତି ରାତିରେ ରାତିରେ କାମ ଆମେ କଣ କରିବା ବେଣୁସ ପଳେଇବା। ବେଣୁସୁ ଯାଇକି ତାଙ୍କ ପାଖ ଆଖ ଏରିଆ ରେ ଯୋଉ ସବୁ ଅଛି ଜାଗା ଭଲ ଭଲ ଜାଗା ଟେମ୍ପଲ ଫେମ୍ପୁଲ ଅଛି ଆମେ ସେଠୁ ସବୁ ବୁଲିବା ବୁଲିବା ଫଟୋ ଉଠେଇବା ମସ୍ତି କରିବା ମଜା କରିବା ଆଉ ସେଉଠୁ କଣ କରିବା ହୋଟେଲ କୋଉଠି ଗୋଟେ ଖାଇଦବା ନହେଲେ ଆମେ ଦିଟା ପରେ ବାହାରିଯିବା।
ହୁଁ।
ଯଦି ଅଧିକ ଜାଗା ବୁଲିବାର ଅଛି ତାହେଲେ ବେଣୁସ଼ ଯିବା ନହେଲେ ଲେଟରେ ଯିବା। ଆଉ ବୁଲିିବାଲି ସେଠିକି ଯିବା ତାଙ୍କ ଠିକି ତାପରେ ଟାଇମ ହେଇଯିବ ଆମେ ତାଙ୍କ ସେଠିକି ଯିବା ଆଉ
ମେନ୍ କଥା ନେଇକି କଣ ଯିବା ସେଇଟା ପ୍ଲାନିଂ କର କଣଟେ କଣ ଗଟେ ନେଇକି ଗଲେ ଯୋଉଟା ଯେମିତି ନା ଭଲ ହବ ନେଇକି ଯିବା କଣ ଟା ନେଇଗଲେ ଭଲ ହବ କୁହ।
କଣ ନେଇକି ଯିବା? ମୁଁ ତ ସେମିତି ବାଛି ପାରେନି।
ଶୁଣ ମୁଁ କହୁଛି ଆମେ ଦେଖ ଘଣ୍ଟା ନିଅନ୍ତିନି ହେଲା ଘଣ୍ଟା ଟା ନବାନି କ୍ୟାନସଲ କରିଦବା ଫଟୋ ଫ୍ରେମ ନେଲେ କାଳେ ଖରାପ ଆଉ ନା କୁହନ୍ତି ଘଣ୍ଟା ନେଲେ ଭଲ ନୁହଁ କାନ୍ଥ ଘଣ୍ଟା। ଆଉ ରାଧା କିଷ୍ଣଙ୍କ ଫଟୋ ଫ୍ରେମ ବି ନବା କଥା ନୁହଁ ସେଇଟା ବି ଭଲ କଥା ନୁହଁ କୁହନ୍ତି ସବୁ। ଆଉ ମୁଁ କହୁଛି ଚାଲ ଆମେ ଗୋଟେ ଇଏ ନେଇକି ଯିବା ଏଇ ଯୋଉ କାଚର ସେଇଟ ଯୋଉ ନୁହଁ ପୁରା ଯେମିତି କପ୍ ଥିବ ପ୍ଲେଟ ଥିବ ସବୁ କିଛି ଥିବ ସେମିତି ନେଇକି ଯିବା ହଁ ସେମିତି ନେଇକି ଯିବା। ନେଇକି ଖାଇକି ମାନେ ଦେଇକି ଆସିବା ଆଉ। ନହେଲେ ଚାଲେ ଗୋଟେ କାମ କରିବା ଖାମ୍ ପଇସା ନେଇ ଯିବା? ଖାମ୍‌ରେପଇସା ନେଇ ଦେଇଦବା। କଣ କହୁଛ? କାଲି ମୋ ସହିତ କଣ ଗଟେ ହଁ ସେଇଟା ତ ସେଇଟା ଲାଷ୍ଟ ଅପସନ ଆଉ। କାଲି ମୋ ସହିତ କଣ ସ୍କାମ୍ ହେଲା ଜାଣିଛ ଆପଣ
କଣ ହେଲା?
କାଲି ମୁଁ ଶୋଇଛି। ଆମ ଘର ପାଖରେ ଜଣଙ୍କର ମୃତ ହେଇଯାଇଥିଲା। ମତେ ଡର ଲାଗୁଥିଲା ସହଜେ। ମୁଁ ସେ ଶୋଇଯ ତୁରା ତାକର ଯେଉ ଝରକାଟା ଗୋଟ ଅଛି ସେଇ ରୁମରେ ମୁଁ ଶୋଇଛି ଏକଲା ଶୋଇଥିଲି
ହୁଁ।
ଝରକାଟା କିଏ ଗୋଟେ ଆସି ପିଟିଲା ମତେ ଲାଗିଲା। ମୁଁ କହିଲି କିଏ ପିଲା ମୁ ସେ ଝରକା କେବେ ଦିଏ ନା ହେଲା ମାନେ ଆଉଯେଇଦିଏ ଖାଲି ସେଦିନ ଖିଡିକିଟା ଦେଇ ଦେଇଛି। ତାପରେ ମତେ ଭାରି ଡର ଲାଗିଲା ମୁଁ କଣ କରମି ଏଇ ମୋତେ ଡର ଲାଗିଲାଣି ଆଉ ସେଠି ଗଲି ନା ଚାପିକି ମାନେ ମୁଁ ସାହସ ମୁଁ ବହୁତ ସାହସ ମୋର ହେଲା ମୁଁ ଚାପିକି ଗନି ଝରକାଟା ଖୋଲିବାକୁ ମୁଁ ସେଇଠୁ କହିଲି ନା ଝରକା ଖୋଲିମି ଯଦି କିଏ ଗୋଟେ ଗୁଳି ମାରିଦେଲା। କିଏ ଗୋଟେ କଣ ଗୋଟେକରିଦେଲା ମୁଁ ମରିଜିବି ଯଦି। ମୁଁ ସେଇଠୁ ଏତେ ଚାଲାକ ମୁଁ ଫୋନ କ୍ୟାମେରାଟା ଖୋଲିଦେଲି ଡାଇରେକ୍ଟ ହେଲା କ୍ଯାମେରାକୁ ଖୋଲିକି ଆସ୍ତେ ଆସ୍ତେ ଯାଉଛି ଚାଲି ଚାଲିକି ଯାଉଛି ତା ଆଗକୁ ମାନେ ଝରକା ଆସ୍ତେ କିନା ଖୋଲିଲି ପୁରା ଯେମିତି ତାକୁ ନ ଆବାଜ ହୁଏ ମୁଁ ଝରକା ଖୋଲିଛି ପୁରା ଖୋଲିକି ଖୋଲିଲି। ଭାବ ତମେ ମୋ ଝରକା ଖୋଲି କଣ ଦେଖିଥିବି।
କଣ କିଏ ଗୋଟେ ଡାକୁଥିବ ଆଉ।
ନା।
ଆଉ।
ମୁଁ ଝରକା ଖୋଲିଲା ବେଳକୁ ଦେଖିଲା ବେଳକୁ ଆମ ଘର ପାଖରେ ଗୋଟେ ଭାଇଟେ ସେ ଦିଲ୍ଲୀ ଯିବେ ଆଉ ତାଙ୍କର ରାତିରେ ଫ୍ଲାଇଟ୍ ଅଛି ବୋଲିକି ସେ ତାଙ୍କ କାର ଆଇଛି କାର ଡୋରଟାକୁ ବନ୍ଦ ଖୋଲା କରୁଛନ୍ତି ଦଶଟା ମୁଁ କଛି ଝରକା କିଏ ପିଟୁଛି।
ମାନେ ମୁଁ ଏତେ ଯୋର ହସ ମାଇଲା ମୁଁ ହସ୍ ହସି ହସି ରାତି ସାରା ରହିଛି। ହଁ ଶୋଇମି କଣ ରାତି ସାରା ଖାଲି ହସିଚି। ମାନେ ଏତେ ହସିଛି ତମେ ବିଶ୍ଵାସ କରିପାରିବନି। ଖାଲି କଣ ମୁଁ ହସିଛି। ମୁଁ କହିଲି ଏଇ ମାଗଣା ତାଙ୍କ କାଁରେ ସେ ଯାଉଛନ୍ତି ମୁଁ ସେଇଆକୁ ଦେଖିକି କେତେ ଡରିଲି। ତୁ କହନା ମୁଁ ଯେତିକି ଡରିଗନି।
ମୋ ସହିତ ବି ଏମିତି ଗୋଟେ ସ୍କାମ୍ ହେଇଥିଲା ମାନେ ତମ ସହିତ କଣ କାର ହେଇଥିଲା ନା ମୋ ସହିତ ମୁଁ ବସିକି କଥା ହଉଥିଲି। କଲେଜ ବିଷୟରେ ମୁଁ ଛୁଆଙ୍କୁ ବୁଝଉଥିଲି କେମିତି କଣ ହବ ସବୁ ବୁଝଉଥିଲି ମୋ ମୋବାଇଲ ମାନେ ହେଡଫୋନ ଟା ଗେଞ୍ଜିକି ମାନେ ଲଗେଇକି କନେକ୍ସନ କରିକି ମୁଁ ତାଙ୍କୁ ବୁଝଉଥିଲି। କମ୍ପୁଟରରେ ବୁଝଉଥିଲି ଆଉ ମୋବାଇଲରେ ଫୋନରେ କଥା ହଉଥିଲି କାହିଁକି ନା କମ୍ପୁଟରରେ କଥା ହବନି ନା। କଥା ହଉଥିଲି କଣ ହେଇଚି ନା ଟିକେ ଆମ ଡୋର ପାଖରେ ଝରକା ପାଖ ରେ କିଏ ଗୋଟେ ମାନେ ପାଟେଇଲା ମାନେ ଯଦି ଚଢେଇ ଗୋଟେ ଠକ୍ ଠକ୍ ଠକ୍ କରିବ। ଏଟା ଅଲଗା ଶବ୍ଦ ଆସିବ ହଁ କିନ୍ତୁ ହେଲେ ସେଏ ପୁରା ଯେମିତି ବାଡେଇଲା ଠକ୍ ଠକ୍ ହାତରେ ବାଡଉଛି କିମ୍ବା ଗୋଡରେ ଗୋଇଠା ମାରୁ ଏଇ ଦିଇଟା ଏଇ ଦିଟା ମୁଁ ପୁରା ସିଓର। ତାପରେ କଣ ହେଲା ମୁଁ ଗୋଡଟା ଯେତେବେଳେ ବାହାର କଲି ମୁଁ ଗୋଡ ତଳେ ତାର ରହିଯାଇଥିଲା ସେ ଯୋଉ ହେଡଫୋନ ନ ଯୋଉ ତାର ସେଇଟା ରହିଯାଇଥିଲା।
ହୁଁ
ମୁଁ ଯେତେବେଳେ ବାହାର କଲି ମୋବାଇଲ ଆଉ ହେଡଫୋନ ଦିଟା ଯାକ ଗଳି ପଡିଲା ତଳେ ଏକା ସାଙ୍ଗରେ, ମୁଁ କଣ ମୁଁ ସେଇ ଟାଇମରେ ମୋବାଇଲ ଟା ଧରିନଥିଲି ଲାଇଟ ମାରିବି ବୋଲି ମୋର ବୁଦ୍ଧି ନଥିଲା। ତାପରେ ମୁଁ କଣ କଲିନା ମୋବାଇଲ ଟା ଲାଇନ୍ ମାଇନ୍ ତଥାପି ସେ ଢଢଢ କରି ବାଡଉଥାଏ। ମୁଁ ମୁଁ ଟିକେ ଡରି ଯାଇଥିଲି କାହିଁକି ନା କେହି ବି ନାହାନ୍ତି ସେଠି। ତାଉ ତିନିତାଲା ଉପରେ ଜଣେ ବାଡେଇବ ଏଇ ଟାଇପ ର କଣ ଲାଗିବ ଡର ନିଶ୍ଚୟ ଲାଗିବ କାହିଁକି ନା ଯଦି ଗୋଟେ ଚଢ଼େଇ ଟେ ଠକ୍ ଠକ କରିଥାନ୍ତ କି ହଁ ଠିକ ଅଛି ଚଢେଇ
ହଁ ଠିକ୍ ଅଛି ମାନେ ଜାଣିଥାନ୍ତ ଚଢେଇଟେ କରୁଛି ତ ଆଉ ହଁ।
ତାପରେ କଣ ହେଇଚିନା ଏମିତି ହେଲା ଯେତେବେଳେ ମୁଁ ମୋବାଇଲରେ ଲାଇଟ୍ ମାରିକି ଦେଖିଲି ଝରକା କେହି ବି ନାହାନ୍ତି। ତମେ ଭାବ ମୋ କଣ ହେଇଥିବ?
ହେ ପ୍ରଭୁ ମୁଁ ତ ହେଇଥିଲେ ଡରିକି ଦୌଡିଥାନ୍ତି। ମୁଁ ନଥାନ୍ତି ସେ ଏରିଆରେ ହେଇ ନଥାନ୍ତି ମୁଁ।
ଏକାଟା ଝରକା ଦେଇଦେଲି କାମ ଯୋଉ କରିଥିଲି କାମ ଯୋଉ କରିଥିଲି ପାଞ୍ଚ ମିନିଟ ରହିକି
ହୁଁ।
ମୁଁ ଶୀଘ୍ର ଶୀଘ୍ର ଛୁଆଙ୍କୁ ବି କହିଲି ଶୀଘ୍ର ଶୀଘ୍ର ବନ୍ଦ କରିବା ପାଇଁ ଚେଷ୍ଟା ଚେଷ୍ଟା କଲି। ମାନେ ସାହସ ଯେମିତି ଅଛି କିନ୍ତୁ ଭି
ହୁଁ।
ତ ଉପରେ ଯେମିତି ଟିକେ ସାହସ ଅଛି ମୁଁ ତାକୁ କହିଲି? ମୁଁ ତାହାକୁ କହିଲି ମୁଁ କହିନି ଯାହା କରୁଛୁ କର କିଛି ମୋର କରିପାରିବୁନି। କିଛି ଅସୁବିଧା ନାହିଁ ମୁଁ ତ ତୋର କିଛି କ୍ଷତି କରିନି ଆଉ ତୁ ଯଦି ମୋର କିଛି କ୍ଷତି କ୍ଷତି କରିବା ପାଇଁ ଚାହୁଁଛୁ ତାହେଲେ ମୁଁ ଏଇଠି ବସିକି ରହିଛି ମୋର କରିଦେ ଆଉ।
କଣ କରିବା କଥା କର ତୁ ଆଉ? ଆଉ ଗୋଟେ ଆଉ ଗୋଟେ କଥା ଶୁଣିବୁ, ଆମ ଘର ପାଖରେ ଗୋଟେ ଘର ଅଛି। ଗୋଟେ ଭୂତ କୋଠୀ ଟେ ହେଲା। ମାନେ ଭୂତ କୋଠୀଟା ଅଛି। ମାନେ ସେଇଟା ତାଙ୍କ ଘରେ କେହି ବି ନାହାନ୍ତି। ପୁରା ଫାଙ୍କା ଘରଟା। ପୁରା ଫାଙ୍କା ଘର ଟା ସେଠି ସେମିତି ଆମେ ଏମାନେ ଦେଖୁ ସଦାବେଳେ ଡର ଲାଗେ। ଆମେ ସଦାବେଳେ ସମସ୍ତଙ୍କୁ କହୁ କି କିଏ ଘରେ ଭିତରେ ଇଏ, ସିଏ ଆମେ ଏମିତି ସବୁ ଗପୁ। ମତେ ବି ମାନେ ବହୁତ ମୁଁ ଭାବେ କି କିଏ ସେ ମାନେ ସେ ଘରେ କଣ ଥିବ? କଣ ନାହିଁ। ବେଳେବେଳେ ବଡ ଲୋକ ମାନେ କୁହନ୍ତି କି ସେ ଘରେ ସବୁ ଇଏ ଥିବ ନାଇଁ କଣ ତେଣୁ ମୁଁ ଏବେ ତମକୁ କହୁଛି ବିଶ୍ୱାସ କର ମୁଁ ଏ ବି ତମକୁ କହୁଛି ମୁଁ ଏ ତ ଛାତ ଉପରେ ବସିଥିଲି କବାଟଟା ଦିଆ ହୋଇଥିଲା। ହେଲା ଦେଇଥିନି ମାନେ ମୁଁ ଖୋଲିଥିନି ସେ ହାୱା ଦେଇ ଦେଇକି ଉଡି ଯାଇଛି। ମାନେ ମତେ ଏମିତି ଲାଗୁଛି କେମତି ଜାଣିଛ? ମାନେ କିଏ ଗୋଟିଏ ଯିବା ଆସିବା କରୁଛି ସେମିତି ଲାଗୁଛି। ସେଥିପାଇଁ ମୁଁ କଣ କଲା ମତେ ଏତେଜୋର ଲାଗିଲା ଖାଲି ସେପଟକୁ ଅନେଇଲା ବେଳକୁ ଲାଗୁଛିଯେମିତି କିଏ ଗୋଟେ ଯାଉଛି ଆଉଛି ଯାଉଛି ଆଉଛି। ସେଇଠୁ ମୁଁ ଯାଇ କବାଟା ଖୋଲିଲା ବେଳକୁ, ସେଇଠୁ କବାଟଟା ଖୋଲିଲା ବେଳକୁ ମାନେ ଆଉ କେହି ନାହାନ୍ତି ମୁଁ ସାହସ କରିକି ଯାଇ କବାଟ ଟା ଖୋଲିକି ଲାଇଟ୍ ଫାଇଟ୍ ଦେଇଦେଲି। ସେଠି ଆଉ କେହି ନାହାନ୍ତି ମାନେ ଏତେ ମତେ ଡର ଗୋଟେ ମତେ ଡର ଫର କିଛି ଲାଗେ ନା କିନ୍ତୁ ମତେ ଏଇକିନା କଣ ହେଇଯାଇ ମତେ ଭଲ ଲାଗି ଯାଉଛି କିଏ ଗୋଟେ ଯାଉଛି ଆସୁଛି। ପଶିଯାଏ ନା ଗୋଟେ କଥା ଅଧିକା ଆମେ ଭାବୁ।
ହୁଁ ହୁଁ ହୁଁ
ଭାବିନେ ଆମକୁ ଲାଗେ ସେମିତି ଆଉ ହଁ ମୁଁ କହୁଥିଲି ସେ ଭୂତ ଗୋଟେ ସେମ ସେଠି ଗୋଟେ ଭୁ ଭୂତ କୋଠରୀ ଥିଲା ସେଠି ତାଙ୍କ ଭୂତ ସେ ଭୂତ କୋଠରୀରେ ସଦାବେଳେ ଆବାଜ୍ ଆସିବ ମାନେ ଠକ୍ ଠାକ୍ ପଡିବ କୋଉଠି ପଡିବ ନାଇଁ ଇଏ କରିବ। ଆମ ଏଠି ଗୋଟେ ଦିଦିଟେ ଅଛନ୍ତି ତାଙ୍କ ଦେହ ରେ ସଦାବେଳେ ଲାଗିିବ। ସେ ଭୂତ ସଦାବେଳେ ଲାଗେ ସେ କହିବ ମୋ ଘର। ହଁ ତାଙ୍କ ଡାହାଣୀଆ ରାସି ଡାହାଣିଆ ରାଶି ବୋଲି ସଦାବେଳେ ଲାଗେ। ଆଉ ସେ ଏବେ ବାହା ହେଇଗଲା ପରେ ବି ତାଙ୍କ ଦେହରେ ଲାଗୁଛନ୍ତି ଶଶୁର ଯିଏ ମରି ଛନ୍ତି ତାଙ୍କ ଦେହକୁ ସଦାବେଳେ
ସେ ସବୁବେଳେ ଚୁଟି ଖୋଲା ରଖନ୍ତି କି?
ହଁ ଚୁଟି ସଧାବେଳେ ଖୋଲା ରଖନ୍ତି। ଡାହାଣୀ ସେଥିପାଇଁ ସାଙ୍ଗେ ସାଙ୍ଗେ ପଶିଯାଆନ୍ତି ତାଙ୍କ ଭିତରେ ଆଉ।
ହଁ ସେ ମେନ୍ ବେଶୀ ହେଉଛି ଡାହାଣୀଆ ରାଶି। ଆଉ ଚୁଟି ଯଦି ଖୋଲା ରଖନ୍ତି। ସେଇ ଟାଇମ୍ ରେ ହିଁ ଟୁଟି ଖୋଲା ରଖିକି ଜଷ୍ଟ ଘରୁ ବାହାରକୁ ଯାଇଥିବେ ତ ତାଙ୍କର। ହଁ ଆରମ୍ଭ ହେଇଯିବ ତାଙ୍କର ମାନେ ବାହାରକୁ ବୋଲି କଣ ମାନେ ତାଙ୍କର ଯୋଉ ଜାଗା ଯୋଉ। ସେ ତାଙ୍କ ସୀମାରୁ ବାହାରି ଗଲା ପରେ ସେ ସୀମାରୁ ଯୋଉଟା ଚକ କୁହନ୍ତି ଯୋଉ ଏଇଟା ଆମର ତ। ସେଟା ତାଙ୍କ ଚକ ସେଟା ତାଙ୍କ ଚକ ମାନେ ଘରର ଯୋଉ ଚକଟ ବିଲବାଡି ଚକ। କଥା ସେଟା ଅଲଗା ଛାଡ଼।
ହଁ ସେଇଟା ତ ଅଲଗା ହଁ।
ହୁଁ ଘର ଯୋଉ ଚକ ସେଇଟା ବାହାରି ଗଲା ପରେ ତାପରେ ଆଉ ତାଙ୍କର ଇଏ ହେଇଯାଏ ଆରମ୍ଭ ହେଇଯାଏ ଆଉ।
ଆବେ ଇୟେ ଗୋଟେ ଅଛି ଜାଣିଛ ନା ଗୋଟେ ବନ୍ଦିନୀକ ଯ ଦୁଆରେ ବନ୍ଦିନୀ ହଉ କି ଘର ଚାରିପିଟି କଣ ଗୋଟେ କରିଦିଅନ୍ତି ବନ୍ଦେଇ ଦିଅନ୍ତି ସେମିତି କଲେ କିଛି ସିଏ ବି କିଛି ବି ଆସିପାରିବନି ଆଉ ସଧାବେଳେ ସର୍ବଦା ଦୁଆରେ ଗୋଟେ ଜଗନ୍ନାଥଙ୍କ ପାଖରୁ ଅଭଢା ହାଣ୍ଡି ଆଣିକି ଏସବୁ ବାନ୍ଧିବ। ସଦାବେଳେ
ଆମର ଆମର ଥରେ କଣ ହେଇଥିଲା ଜାଣିଛ ଇ ରିସେଣ୍ଟଲି? ମାନେ ଏଇ ଅଳ୍ପ ଗୋଟେ ଛୁଆଟେ ହାଇଦ୍ରାବାଦରେ ରହୁଥିଲା। ତାକୁ ତାର କଣ କଲେ ନା ସିଏ ସିଏ ଆଇଁଷ ଖାଆନ୍ତିନି। ସରି ମୁଁ କଛି ଆଇସ ନୁହେଁ ମଦ୍ୟପାନ କରନ୍ତିନି।
ହଁ
ଯଦି କରନ୍ତିନି ତାକୁ ଜୋର ଜବରଦସସ୍ତି କରାଗଲା।
କୋଉଠି ତାଙ୍କ ମାନେ ମ୍ ବାହାରେ ନା ଏଇ ଗାଁ ରେ?
ବାହାରେ ବାହାରେ ତାକୁ ତାର ଟକିଆ ପକେଇ ମାରି ଦେଇଥିଲେ।
ଆଁ
ସେଇଟା ସେଇଟା ଆ ସବ ଯାଇକି ଆଣିଲେ କିଛି କିଛି କିଛି ଇସ୍ୟୁ କହିଲେନି କହିଲେ କି ତାର ଏମିତି ଖାଇନଥିଲା ତାର ଏମିତି ପ୍ରୋବ୍ଲେମ ହୁଏ ତ ଏମିତି ଘରେ କୁହେନି ଆମକୁ ମନା କରେ ଘରେ କହିବା ପାଇଁ ଏମତି ସବୁ ମିଛ ମାଛ କହିକି ଇଏ କରିଦେଲେ ତାକୁ କେ ଉଁ ଦେଇଦେଲେ ବଡି ମାନେ ଉଁ ସ ସବଟା ଯୋଉ କୁହନ୍ତି ଯୋଉ ଦେଇଦେଲେ ଦେଇଦେଲା ପରେ ଆଣିକି ଏଠି ପୋଡ଼ିଲେ। ମୋ ଦାଦାଙ୍କ ଏଥିରେ ଆମର ଏଇଠି ଗୋଟେ ମେଲଣ ହୁଏ। ମେଲଣ ଯୋଉ ଦୋଳ ପୂର୍ଣ୍ଣିମା ଆଉ ହୋଲି ଟାଇମରେ, ସେଇ ଟାଇମ୍ ରେ ମେଲଣ ହୁଏ। ମୋ ଦାଦା ଗୋଟେ ଦିଟା ଆ ଚାରିଟା ବାଜିଲାଣି ସେତେବେଳକୁ। ମୋ ଦାଦା ଗୋଟେ ପରିସ୍ରା କରିବା ପାଇଁ ଉଠିଥିଲେ।
ହୁଁ।
ଗୋଟେ ଦାଦା ଝାଡା କରିବା ପାଇଁ ଉଠିଛି, ଝାଡା କରିକି ଜଷ୍ଟ ଆସୁଛନ୍ତି ବାହାରକୁ ଆସୁଛନ୍ତି ଆଉ ଗୋଟେ ଦାଦା ପରୀସ୍ରା କରିବା ପାଇଁ ପାଖ ଏଠିକି ଗଲେ।
ହୁଁ।
ଯଦି ଗଲେ ମୋ ଦାଦା ସିଏ ଯୋଉ ଗଲେ, ଯିଏ ଝାଡା ଯାଇଥିଲେ ସିଏ କହିଲେ କି, ମୋ ଦାଦା କୁ କହିଲେ ମାନେ ବଡ ଦାଦାକୁ କହିଲେ, କହିଲେ କି ଦେଖେନି ସେଇଠି କିଏ ଅଛି? ଗୋଟେ ଠିଆ ହେଇଛି ଲା, ମୁଁ ତ ଲାଇଟ୍ ଆଣିନେ
ତାଙ୍କୁ ଲାଗିଲା ମାନେ କିଏ ଗୋଟେ ଠିଆ ହେଇଚି ସେଠି।
ହଁ ତାଙ୍କୁ ପୁରା ଦେଖା ହଉଛି ପୁରା କିଏ ଠିଆ ହେଲା ଭଳିଆ। ଶୁଣୁନ ଠିଆ ହେଲା ଭଳିଆ ଦେଖାହଉଛି। ତାପରେ ଅନେଇଲେ ଅନେଇଲା ପରେ କେହି ବି ନାହାନ୍ତି। ମାନେ ତାପରେ ଆଉ ଗୋଟେ ଦାଦା ଯେତେବେଳେ ଗଲେ, ବଡ ଦାଦା ସେଠୁ ତା ତ ସିଏ ମୋବାଇଲ ଆଣିଥିଲେ ନା ମୋବାଇଲ ଲାଇଟି କେତେ ପାୱାର ପଡ଼ିଵ ସେ ଯୋଉ ଛୋଟ ଲାଇଟ୍ ଯୋଉ ବଟମ ଦିଆ, ଆ ସେଇ ଉଁ ଲାଇଟ୍ ପକେଇଲେ କେତେ ବାଟ ଅଳ୍ ଦଶ ପାଞ୍ଚ ମିଟର ଯିବ।